ହାଲୋ।
ହାଲୋ।
ଆଜ୍ଞା ମ୍ୟାଡ଼ାମ କୁହନ୍ତୁ? ଏତେ ନେଟୱର୍କ ପ୍ରୋବ୍ଲେମ ବର୍ଷା ପାଇଁ ଯେ କିଛି ଶୁଭା ଯାଉନି।
ଓହୋ ବର୍ଷା ହଉଚ କି ଆପଣଙ୍କର ସେଇପଟେ?
କୁହନ୍ତୁ କେମିତି ଅଛନ୍ତି?
ଭଲ ଅଛି ଆପଣ?
ମୁଁ ତ ବହୁତ ବଢିଆ ଅଛି। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ସମସ୍ତେ ବି ଭଲ ଅଛନ୍ତି। ଆମର ଏପଟେ ହିଁ କିଛି ବର୍ଷା ନାହିଁ ପୁରା ପାଗ ମେଘୁଆ କରିକି ରଖିଛି ଭୀଷଣ ଗରମ।
ବର୍ଷା ପୁରା ରାତିରୁ ମାନେ ପାହାନ୍ତା ପାହାନ୍ତ ରୁ ବର୍ଷା ହୋଉଛି ପୁରା।
ଓହୋ ଆମର ଏପଟେ ବି ସକାଳେ ଟିକେ ଝିପ ଝିପ୍ ଦେଇଥିଲା ତାପରେ ଛାଡିଗଲା। ତାପରେ ଦିନ ସାରା ବର୍ଷା ନାହିଁ କି ପବନ ନାହିଁ ପୁରା ପାଗ ମେଘୁଆର କେଇଠି ଭୀଷଣ ଗରମ ହଉଛି।
ହୁଁ ହୁଁ।
ଆପଣଙ୍କର ସେପଟେ କରେଣ୍ଟ ଅଛି ନା?
କରେଣ୍ଟ ଅଛି ବର୍ଷା ହୋ ଟିକେ ଟିକେ ପକଉଛି ଏବେ ଆଉ ଟିକେ ପୂର୍ବରୁ ତ ଜୋରୋ ଜୋର ହୋଉଥିଲା। ଏବେ ଟିକେ ପବନ ପବନ ହୋଉନି ଖାଲି ବର୍ଷା।
ଓହୋ ଆଉ କଣ କରିଥିଲେ ରୋଷେଇ?
ଲଘୁଚାପ ହଉଚି ହେଇଛି ତ ବର୍ଷା ତ ହବ ଆଉ।
ଲଘୁଚାପ ନୁହେଁ ମୌସୁମୀ ମୌସୁମୀ ଯୋଉ ହୋ ଆସୁଛି ସେଥିଯୋଗୁଁ ହେଇଥିବ। ହାଲୋ।
ଆଜ୍ଞା କୁହନ୍ତୁ।
କଣ ଖାଇ ଖାଇ ସାରିଲେଣି କି?
ହଁ ମୁଁ ଖାଇ ସାରିଲିଣି। ଆପଣ?
ନାଇଁ ମୁଁ ଖାଇନି ଖାଇବି ଆଉ
ଏତେ ଲେଟ୍ ହେଲାଣି ଖାଇନାହାନ୍ତି?
ହଁ ଖାଇନଥିଲି ଶୋଇ ଯାଇଥିଲି ଟିକେ ଟାଇମ
ଆଉ ରୋଷେଇ କଣ ହେଇଛି ଆଜି?
ଭାତ ଡାଲି ଭଜା ଦହି ବାଇଗଣ ଆମ୍ବ ଏମିତିଆ ପ
ପ ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କର କଣ ରୋଷେଇ? ହୁଁ
ଆମର ହେଇଥିଲା ଆଜି ଭାତ ଡାଲି ଆଉ ଆଳୁ ଚଟଣି ଧ ନଡିଆ ଚଟଣି ତାପରେ ପନିର ଏତିକି
ଭାତ ସହିତ ଖାଇବା ପାଇଁ ନଡିଆ ଚଟଣି କଣ ନଡିଆ ଦହି ପକେଇକି ଚ ନି
ନାଇଁ ନାଇଁ ନଡିଆ ଟା ଫାଷ୍ଟ ନଡିଆ ଟା ଫାଷ୍ଟ କୋରିଦେବେ କୋରିକି ତାକୁ କଣ କରିବେ କି ଟିକେ ତେଲ ପକେଇକି ଜିରା ଆଉ ଟିକେ ଭୂସଙ୍ଗ ପତ୍ର ପକେଇ ଭାଜିଦେବେ ମାନେ ଅଳ୍ପ ଜଷ୍ଟ ଭାଜିବେ। ବେଶୀ ପୋଡ ପୋଡିଆ କରିବେନି ଟିକେ ଭାଜିକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ ତା ଦେହରେ ଟିକେ ଖଟା ଦେଇଦବେ ଆ ତାପରେ ସେଟା ଖାଇବେ ଭଲ ଲାଗିବ।
ଓହୋ ହଁ।
ହୁଁ ମାନେ ସୁଖା ସୁୁଖା ଟାଇପ୍ ର ଏତେ ଯେମତି ଆମେ ଯେମତି ଦୋସା ଫୋସାରେ ଖାଉଚନ୍ତି ସେମିତି ନାଇଁ।
ର ଚଟନି ଭାତ ସହିତ ସେଟା ତ ଖାଇ ହବନି। ହେଟା ଏଇଯୋଉ ତେନ୍ତୁଳି ତେନ୍ତୁଳି ଦେଇକି ଚ
ହଁ ହଁ।
ହୁଁ। ଆଉ କଣ କରୁଚନ୍ତି?
କିଛି ନାଇଁ ଏଇ ଜଷ୍ଟ ଖାଇକି ବସଥିଲି ଆଉ ଆପଣଙ୍କ ସିଆଡେ କଣ? ପ୍ରସିଦ୍ଧ ଜାଗା ଅଛି ବୁଲାବୁଲି କରିବାକୁ।
ହଁ ଆମର ଏପଟେ ଯୋଉ ତାର ତାରିଣୀ ମନ୍ଦିର।
ଆଜ୍ଞା।
ହୁଁ। ଆଉ ଯୋଉ ହୋଲି ଟାଇମ୍ ରେ ଆମର ଏଇ ଗୋଟେ ପାଖ ଗାଁ ରେ ଯାାତ୍ରା ବି ହୁଏ ବ ଦୋଳ ପୂର୍ଣ୍ଣିମା ରେ।
କେମତି କଣ ହୁଏ ଯାତ୍ରା?
ହଁ ତିନ ଦିନ ଯାତ୍ରା ହବ ଯାର ଯାର ମାନସିକ ଥିବ ସେମାନେ ଧରିକି ଯିବେ ପି ପିଲାମାନଙ୍କୁ ଯାଇକି ଲଣ୍ଡା କରିବେ ସେମାନଙ୍କର ଚୁଟି କାଟିବେ। ହଁ ତିନ୍ ଦିନ ପୁରା ଯାତ୍ରା ହବ ସେ ଗାଁ ରାସ୍ତା ପୁରା ଭୀଷଣ ଭିଡ ହବ। ଆଉ ରଥଯାତ୍ରା ବି ଏବେ ହବ ନା ଆମର ଗାଁରେ। କେତେ ଦି ତିନ୍ ଟା ଜଗନ୍ନାଥ ମନ୍ଦିର ଅଛି ସେ ତିନ୍ ଟା ଯାକ ଜଗନ୍ନାଥ ମନ୍ଦିରରୁ ଉ ରଥ ବାହାରିବ। ହୁଁ ହୁଁ ଗୋଟେ ଗୋଟେ ମନ୍ଦିରରେ ତିନ୍ ଟା ଯାକ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ଆଉ ଦୁଇଟାରୁ ଖାଲି ଜଗନ୍ନାଥ।
ଆଛା ଆପଣ ଯାଆନ୍ତି ରଥ ଦେଖିବା ପାଇଁ?
ହାଲୋ।
ଆପଣ ରଥଯାତ୍ରା ଦେଖିବାକୁ ଯାଆନ୍ତି?
ହଁ ମୁଁ ଆର ଥର ତ ପୁରୀ ଯାଇଥିଲି କିନ୍ତୁ ଏଥର ଆଉ ଯାଇ ହବନି ଏଥର ଆମ ଗାଁ ରେ ହିଁ ଦେଖିବି ଆଉ।
କାହିଁକି ଏଥରକ ଆସୁନାନ୍ତି।
ନାଇଁ ଏଥର ଆଉ ପୁରୀ ଗଲେ ସେ ରଥଯାତ୍ରା ଟାଇମ୍ ରେ ଏ ଟ୍ରେନ ଟିକଟ ବି ଠିକ୍ ସେ ମିଳେନି। ଆଉରି ରୁମ୍ ର ଭଡା ବି ଖାଲି ସମୟରେ ଯୋଉଡା ଆ ଆଠଶ ନଅଶ ସେ ସମୟରେ ଚାରି ହଜାର୍ ପାଞ୍ଚ ହଜାର୍ ଛଅ ହଜାର୍ ଏମିତି ଆଉ। ଆଉରି ରୁମ୍ ବି ଠିକ ସେ ମିଳେନି ଏମିତି ଏକ ଅସୁବିଧା ଆଉ।
ଆଛା ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ମମି, ବାବା, ଭାଇ, ଭଉଣୀ। ମୁଁ। ଆପଣର ଆଜ୍ଞା। ମୁଁ ହିଁ ବଡ ଆପଣ ପଟେ।
ଆମର ମା ଅଛନ୍ତି ଦିଦି ଅଛନ୍ତି ଭାଇ ଅଛନ୍ତି। ଆଉ ଝିଆରୀ, ପୁତୁରା ତାପରେ ହଜବେଣ୍ଡ୍ ଅଛନ୍ତି ମୋର ଗୋଟେ ଝିଅ ଅଛି।
ଓହୋ ବାହା ହେଇ ସାରିଛନ୍ତି କି?
ଆଜ୍ଞା।
ଓ ହୋ।
ଆଉ ଆପଣଙ୍କର ସେପଟେ ଖାଇବା କଣ ଫେମସ୍?
ଆମର ଏପଟର ସେ ଯୋ ମିକ୍ସଚର-ମିକ୍ସଚର ଫେମସ୍ ଆଉ ଆଚାର ପାମ୍ପଡ। ଏଇସବୁ ହୁଁ ଆଉ ପୁରୀ ଉପମା।
ଆଚ୍ଛା।
ହୁଁ ଆଉ ଆପଣଙ୍କର ପଟେ।
ଆମର ଏପଟେ ଦହିବରା ଫେମସ ବାଲିଯାତ। ତ୍ରା ଫେମସ ଦଶହରା ଫେମସ।
ହଁ ଆମର ଏପଟେ ବି ଦଶହରା ହୁଏ କିନ୍ତୁ। ଆଉ କା କୋଉଠି କୋଉଠି ଦଶହରା ଆଗରୁ ନବରାତ୍ରରୁ ନ ଦିନ ହୁଏ। କିନ୍ତୁ ଆମର ଦଶହରା ଠୁ ଆରମ୍ଭ କରି କୁମାର ପୂର୍ଣ୍ଣିମା ଯାଏଁ ଯାତ୍ରା ହବ କୁ କୁମାର ପୂର୍ଣ୍ଣିମା ଦିନ। ହ ମାନେ ପାହାନ୍ତିଆରୁ ଠାକୁରାଣୀଙ୍କୁ ନେଇକି ତାଙ୍କ ଘରେ ତାଙ୍କର ଯୋଉଠି ବାସସ୍ଥଳୀ ଥିବ ସେଇଠି ରଖିଦେବେ। ଦଶହରା ର ଗୋଟେ ଦୁଇ ଦିନ ଆଗରୁ ତାଙ୍କୁ ଆଣିକି ଗୋଟେ ଅସ୍ଥାୟୀ ପୀଠରେ ରଖା ହେଇଥି ଥିବ।
ଆଜ୍ଞା।
ସେଇଠି ସମସ୍ତେ ଦର୍ଶନ କରି ସାରିଲା ପରେ। କୁମାର ପୂର୍ଣ୍ଣିମା ଦିନ ତାଙ୍କୁ ପୁଣି ତାଙ୍କର ଏଇ ଯୋଉ ଗ୍ରାମ ଦେବୀ ପତି ମନ୍ଦିରକୁ ଆଉଥରେ ଫେରେଇ ନେବେ। ଦଶହରା ବି ଆମର ଏପଟେ ପୁରା ଧୁମଧାମ ରେ ପାଳନ କରୁଚନ୍ତି।
ଏପଟରେ ତ ଆମର ଦଶହରା ହୁଏ ମାନେ ଅଷ୍ଟମୀ ନବମୀ ଦଶମୀ ତିନି ଦିନ ପୁରା ଦଶହରା ହୁଏ। ତାପରେ ସବୁ ଉଁ ମଣ୍ଡପ ପାଖରେ ସବୁ ଷ୍ଟେଜ ବନ୍ଧା ହେଇଥାଏ। ସେଠି ସବୁ ମେଲୋଡି ହୁଏ।
ଓ ଆମର ଏପଟେ ବି ଆମର ଏପଟେ ବି ମେଲୋଡି ହଉଥିଲା। କିନ୍ତୁ ଏବେ ଆର ବର୍ଷ ଆଉ କୋଉ ବାହାର ଯୋଉ ଓଡି ଓଡ଼ିଆ ସିଙ୍ଗର ମାନଙ୍କୁ କାହାକୁ ଆଣିନଥିଲେ। ଆ। ଆଉ ଆର ବର୍ଷ ଏମିତି ନର୍ମାଲ ହିଁ ଯୋଉ ଛୋଟ ପିଲା ମାନଙ୍କର ନାଚ ଏଇ ଯୋଉ ରାମାୟଣ ମହାଭା ଭାରତ ଏ ଜାଗକା ହେଇଥିଲା। ଆମରଏପଟେ ରାମ ଦୁଳି ଆଉ ସେ ବ୍ରେକ୍ ଡ୍ୟାନ୍ସ ଏଯା ସବୁ ଆ ଆସକିି ମୀନା ବଜାର ପଡିକି ପୁରା। ବଡ ଯାତ୍ରା ହଉଚି ଆଉ।
ତାପରେ ଆମର ଲାଷ୍ଟ ଯୋଉ କାଳିଶୀ ନାଚ ଗୋଟା ହୁଏ ତାପରେ ରାବଣ ପୋଡି କାଳିସି ନାଚ ମାନେ ଆମର କାଳିସି କାଳୀ ଜଣଙ୍କୁ ଲାଗନ୍ତି ମା ତ ଲାଗିଲା ପରେ ସେ ସବୁ ଯାଇକିନା ଯୋଉ ପାଣିକୁ ଯୋଉ ବଳି ପଡେ ସେ ଖଣ୍ଡାରେ ହାଣିକି ଯୋଉ ବଳି ପଡେ।
ଆମର ଏପଟେ ଆମର ଏପଟେ ଜହ୍ନି। ଜହ୍ନି ଙ୍ଗ ଜହ୍ନି। କେ ଜହ୍ନି ରେ ଚାରିଟା ଏମତି କାଠି ଦେଇକି ତାକୁ ଛେଳି ଟାଇପ ର କରିକି ତାକୁ ବଳିପକା ଆଉ
ଜହ୍ନି ଆମର କୁମାର ପୂର୍ଣ୍ଣିମାରେ ଜହ୍ନି ଘୋଡା ହୁଏ। କୁମାର ପୂର୍ଣ୍ଣିମାର ଯୋଉ ହଁ କୁମାର ପୂର୍ଣ୍ଣିମାରେ ସେଇ ଜହ୍ନି ଘୋଡା କରନ୍ତି ଆଉ ଆମର ଏପଟେ ବାଲିଯାତ୍ରା ଆସନ୍ତୁ ଆପଣ। ବାଲିଯାତ୍ରା ର ଆମର ବହୁତ ପ୍ରସିଦ୍ଧ ବାଲିଯାତ୍ରା ଠୁଙ୍କା ପୁରୀ। ତାପରେ ବିଭିନ୍ନ ପ୍ରକାରର ଡୋଳି ପଡିଥାଏ ଆଉ ବିଭିନ୍ନ ପ୍ରକାର ଦୋକାନ ବଜାର ବି ପଡିଥାଏ। ଆପଣଙ୍କର ଯାହା ବି କିଣାକିିଣି କରିବା-
ଏବେ ତ, ଏବେ ତ, ଏବେ ତ କୋଉ ଜାତ ତୁଆ ହେଲା ମାନେ, ସେ ଯୋଉ ଦଶ ଟଙ୍କାରେ ହରେକ ମାଲ, କୋଡିଏ ଟଙ୍କା ହରେକ ମାଲ
ପାଞ୍ଚ ଟଙ୍କିଆ
ନାଇଁ ପାଞ୍ଚ ଟଙ୍କିଆ କାହିଁ ମୁଁ ଦେଖିନି, ଦଶ ଟଙ୍କା, କୋଡିଏ ଟଙ୍କିଆ, ପଚାଶ ଟଙ୍କିଆ, ଆଉ ସେ ତାର ଦୋକାନ ପୁରା ଭୀଷଣ ଭିଡ। ଆଉ କୋଉ ଜାଗାରେ ଭିଡ ଥାଉ କି ନଥାଉ, ଏ ହରେ ହରେକ ମାଲରେ ପ୍ରବଳ ଭିଡ।
ହରେକ ମାଲ ପାଞ୍ଚ ଟଙ୍କିଆରେ ବେଶୀ ଭିଡ ହୋଇଥାଏ। ହେଁ ହେଁ ହୁଁ ହୁଁ।
ହଁ, ନାଇଁ ଆମର ଏପଟେ କାହିଁ ପାଞ୍ଚ ଟଙ୍କିଆ ଆସିନି। ମାତ୍ର ଦଶ ଟଙ୍କିଆ କୋଡିଏ, କୋଡିଏ ଟଙ୍କିଆ, ପଚାଶ ଟଙ୍କିଆ।
ନାଇଁ ବାଲିଯାତ୍ରାରେ ପାଞ୍ଚ ଟଙ୍କିଆ, ଦଶ ଟଙ୍କିଆ ପଡିଥାଏ ନା।
ଓହୋ। ପାଞ୍ଚଟଙ୍କାରେ କଣ ଜିନିଷ ମିଳୁଥିବ?
ପାଞ୍ଚଟଙ୍କିଆରେ ସବୁ ଛୋଟ ଛୋଟ ଚାମଚ, ଚା ଛଙ୍କା ଏଇ ସବୁ ନର୍ମାଲ ଜିନିଷ ଗୁରାକ ସବୁ ମିଳେ ଆଉ।
ଓହୋ ହଉ। ଏପଟେ ଯୋଉ ଏବେ ବି ଗୋଟେ ଜାଗାରେ ମନ୍ଦିର ପ୍ରତିଷ୍ଠା ହଉଥିଲା ଏବେ ଏଇ ମାସେ ତଳେ ତ ସେଠି ଦଶ ଟଙ୍କାରେ, ଦଶ ଟଙ୍କା ଜିନିଷରେ, ଯୋଉ ଛୋଟ ଛୋଟ ପ୍ଲାଷ୍ଟିକର ଚାଙ୍ଗ ଙ୍ଗୁଡି, ଆଉ ଯୋଉ ହେୟର ବ୍ୟାଣ୍ଡ, ଏମତି ଏକା ଏକା ଆଉ। ପାଞ୍ଚଟଙ୍କାରେ ହେୟାର ବେଣ୍ଡ ଦଉନଥିବେ ପରା?
ପାଞ୍ଚଟଙ୍କାରେ ବି ମିଳୁଚି ନା।
ଓହୋ।
ଓହୋ ହୋ।
ଛୋଟ ଛୋଟ ଚାମଚ ସବୁ ମିଳେ। ଯାହାର ପାଞ୍ଚଟଙ୍କିଆ ଜାଗା, ପାଞ୍ଚଟଙ୍କିଆ ଜାଗାରେ ଟିକେ ବେଶୀ ଭିଡ ହେଇ ଥାଏ ଆଉ। କମ ପଇସା ମାନେ
ଉଁହୁଁ, ଓହୋ ହୋ।
ଆଉ ଆପଣ କେବେ ଆସନ୍ତୁ ଆମ ଆଡେ ବୁଲିଆକୁ ଆଉ।
ହଉ, ଏବେ ତ ବାଲିଯାତ୍ରା ନଥିବ ପରା।
ତ ଆଗକୁ ଆସୁଚି।
କୋଉ ମାସରେ ବାଲିଯାତ୍
କାର୍ତ୍ତିକ ମାସରେ, କାର୍ତ୍ତିକ ପୂର୍ଣ୍ଣିମାରେ ପଡିବ। ହଉ ରଖୁଛି ଆପଣ ଆସନ୍ତୁ କେବେ ଆଉ।
ଆଜ୍ଞା ଆଜ୍ଞା।